ହାଲୋ ହଁ କୁହ।
କଣ କରୁଚ?
କିଛି ନାହି ବସିଚି ଘରେ। ତମେ?
ମୁଁ ବି ସେଇ ବା କିଛି କରୁନି ଘରେ ବସିଚି ଆଉ।
ହୁଁ। ଆଉ ପଢାପଢି କୋଉ, କୋଉ ସବଜେକ୍ଟରେ ତମେ କରୁଚ ପଢୁଚ?
ମୁଁ ବି ପଢ଼ାପଢି ପ୍ଲସ୍ ଥ୍ରୀ ଡିଗ୍ରୀ କରୁଚି। କମର୍ସ ପଢୁଚି। ବିକମ କରୁଚି।
ଭଲ ଲାଗୁଚି, କୋଚିଙ୍ଗ ମୋଚିଙ୍ଗ ନୋଉଚ?
ନାଇଁ କ ଟ୍ୟୁସନ ତ ଯାଉନି। ଯାହା କଲେଜରେ ଯାହା ପଢୋଉଚନ୍ତି ଆଉ।
ଅ ହ। ଭଲ ଲାଗୁଚି କ୍ଲାସ? ଏବେ ଆଡମିଶନ ହେଲନା?
ହଁ।
ହୁଁ କେତେ କ୍ଲାସ ରହୁଚି ଦିନକୁ?
ଦିନକୁ ଆମର କେତେଟା ଛଅଟା କ୍ଲାସ ରହୁଚି।
ସବୁଦିନ କ୍ଲାସ କରୁଚ?
ହୁଁ ଖାଲି ଲାଷ୍ଟ କ୍ଲାସଟା କରୁନି ପଳେଇ ଆସୁଚି ଟାଇମ୍ ହୋଉନି। ମୁଁ କଣ କୋହୁଥିଲି। ହାଲୋ। ଆଜି ଆମେ ଗୋଟେ ସାଧାରଣ ବିଷୟରେ କଥା ହବା। ଗଛ ଲଗାଇବା ଓ ପରିବେଶ ସୁରକ୍ଷା ରଖିବା। କଣ କହୁଛନ୍ତି? ଠିକ ଅଛି।